ହଁ। ତୁ ଛାତ ପଳେ ହଁ ବସିଛି ଆଉ। ଏଇନା ପୁଅ ଛୁଟି ହେଇକି ଆଇଲା। କହିଲା ମାମା କଣ ଖାଇବି କାଲି ଟିକେ ଚିକେନ କରିଥିଲି। ତାକୁ ଫ୍ରୀଜରେ ରଖି ଥିଦିନି ମୁଁ ତଇଲି ହୋଉ ଦରମ ତରିଦିଏ ଥାଇଦବା ଆଉ।
ହଁ ହଁ ହୁଁ।
ସେ ଟିକେ ଚିକେନ ଭଲ ପାଏ କି ଖାଇବାପାଇଁ?
ହଁ ସେ ଚିତେନେ ମାନେ ଚିକେନ ଏତେ ଥାଇବନି ଥାଲି ଦି ପିତି।
ହଁ ମ ଛୋଟଛୁଆ ଆଉ।
ଆଉ ମାଛ ଝିଅ ଥାଉନେଇ ତି ଅଣ୍ଡା ଥାଉ ନେଇ। ସେ ତିତି ନୁହଁ।
ଅ ହଁ।
ତାଲି ମାଲିଥିନି। କାଲି ମାରିିଥିନି।
ହୁଁ।
ତାଲି ମାରିଥିନି ଏ ଯୋଉ ଇଏ ପାଇଁ ତ ତୁଅନି ପିଆଜ ଦେନି ଥାଇଆଯୋଗୁ ପିଆଜ ଦେନି ଯେତେବେଳେ ଥାଇବାକୁ ସିଏ ତନ ତଲାକୁହନି ଥାଇଲାନି। ଥାଇଲା ନେଇକି ମା ଏଠି ଅଛି। ଭୋଜନ ଛୁଆ ତ ଏଆ। ଏଥି ଇଏ ଟା।
ଆଉ। ବର୍ଷା ତ ଏବେ ଟିକେ ଛାଡିଛି। ତମ ଆଡେ ଛାଡିଛି ନା?
ହୁଁ ବତା ହେ ଜିପି ଜିପି ବତଉଛି।
ଅହୋ ଏଇ ଛୁଆ ଆଜିକାଲି କୁହନା ଛୁଆ ଯୋଉ ଚଗଲା ହଉଛନ୍ତି। ମାନେ ଜଣେ ଡାକିନେ ବି ସେମାନେ ଶୁଣୁନାହାନ୍ତି କି ମାନୁନାହାନ୍ତି।
ହୁଁ। ଛଟୁ ତମେ କିଣିକି ଆଣିଥିଲା ନା ଫୁଟିଥିଲା?
ନା ଆମର ଫୁଟିଥିଲା କଉଠୁ କୋଉଠୁ ଆଣିଥିଲେ।
ହଁ ହଁ ବାଲି ଛତୁ। ନା ନାଲୋ ବାଲି ବାଲି ଛତୁ ନା ନାଲି ଛତୁ
ନାରେ
ହୁଁ ହୁଁ ହଁ
ଏ ହଉ ଆଣିଥିଲେ ଅଳ୍ପ ଆଉ ମୁଁ ତାକୁ ଭାଜି ଦେଇଥିଲି
ହଁ ବାଲି ଚତୁଟା ଅଲଦା ବାଛନା ନାଲି ଛତୁଟା ଅଲଦା ବାଛନା
ହୁଁ ଆଉ ଯୋ କୁଟା ଛତୁ ସେଟାରେ ଅଲଗା ବାସନା ସେ ଛତୁଟା ସେଇଟା ତ ଏବେ ଆଉ ନାହିଁ ମାନେ ଲୋକଙ୍କର କୁଟା ତ ରଖୁନାହାନ୍ତି ନା ମାନେ ଆଗରୁ ସେ
ମେଟିନ ଫେଟିନ ଆଇିଲା ସବୁ ତ ଇଏ ତ ଦେଲେ ଆଉ ରହିବ କେମିତି
କଣ ସବୁ କଣ ମାନେ ମଞ୍ଜି ଆଣିକି କଲେ ମାନେ ବେପାର ପାଇଁ ସିଏ ଆଉ କିଏ ଏମିତି ଘରେ ରଖିକି କରୁଛନ୍ତି ସବୁ ନଡ଼ାରେ କରୁଛନ୍ତି ବେପାର ପାଇଁ କିନ୍ତୁ ଲାଭ ଭଲ ଛତୁ ଲାଭ ବି ଭଲ
ଲାଭ ବାନ ନା ତିନିଟା ତିିଲୋ ହେଲାଣି ତିନିଟ
ହଁ
ଆଉ ଆଉ ତମେ କଣ ତମେ ଖାଇ ଖାଇ
ହଁ ମୁଛତ ଏ ଚତୁରି ପିତା ଟେ ଦେଇ ଚତ୍ନୀ ଚର୍ ଚୁରବିତ ତାପରେ ଆଦି ଚିନି ଚିନିଟିରେ ପଚେଇ ଥିନି ଅମୂଲଟିରେ ପଚେଇ ଦେଇଥିନି ପଚେଇ ଦେଇକି ଫୁଣି
ଭଲ ଲାଗିଲା
ହଁ ହୁ ହ
ଓଉ ଆଉ ତମ ସମସ୍ତେ ଖାଇ ଖୁଆଇକି ଶୋଇଛନ୍ତି ବୋଧେ
ଆଜ୍ଞା
ମାନେ ତମର ସବୁ ଖାଇକି ଶୋଇଥିବେ
ହଁ ଆମ ଅପା ଶୋଇଛନ୍ତି ଆଉ ଆମ ବାପା ଶୋଇଛନ୍ତି
ହୁଁ ହୁଁ
ଆଉ ଆମ ବୋଉ ଶଉଛନ୍ତି
ହଁ ହଁ
ହଁ
ଆଉ ତମ ଝିଅ ଫୋନ କରିଥିଲା ନା
ହଁ ଝିଅଟା ଝିଅ ଟା ଭଲ ନାହିଁ। ତାକୁୁ ଯନ୍ତୁନି ଏତେ ବାଟ ଯାଉଚି ନା ନାଦ ନାଦ ଯୋଉ ମେଦ ହଉଛି ଏଇ ଲେନିଚଟଟା ନେଇନାଇ, ଲେନିଚଟଟ ତାପରେ ଏଇ ଯୋଉ ଏ ଥାଇ ତଲ ତଲଇତିଲିଲା ରୁ ଲେନି କୋଟଟା ଇଏ ହେଇ
ଓହୋ।
ହୁଁ। ଓଦା ହେଇଯାଇଛି ତା ଭିତରେ ଥଣ୍ଡା ଧରିଦେଇଛି।
ନା ନା ବର୍ଷା ପାଗକୁ ଥଣ୍ଡା ବି ରହିଥିବ।
ଏ ଛୁଆ ଜମା ମାନୁନାହାନ୍ତି, ଚୋପଡ଼ ଚୋପଡ଼ ହଉଛନ୍ତିଇ, ଯୋଉ ମେଦ ହଉଛି। ଏଇ ପାଣି ଯଉଛି ଛଲା ଫାଲା ଲ ଲଉଛି ହେଇଠି ଚପଡ଼ ତପଡ଼ ଚପଡ଼ ଚପଡ଼ ଚପଡ଼ ଚପଡ଼ ହେଉଛନ୍ତି।
ସିଏ ତ ବେଶୀ ଥଣ୍ଡା ଧରିବ।
ହୁଁ ବା ଦମା ମାନୁନାହାନ୍ତି। ଦମା ମନୁ ନାହାନ୍ତି।
ଆ ଟିୁସନ ଛୁଟି ହେଲା ଏଇନାକେ ଡେଇଁବେ ଆଉ।
ହୁଁ, ତମର ଛୋଇ ପରଛନ୍ତି?
ହ ହଁ ଆମର ସବୁ ଶୋଇଛନ୍ତି, ଆ ପୁଅଟା ବି ଟିୟୁସନ ହେଇଛି, ତଳେ ଯାଇକି ଖେଳୁଛି ନା କଣ। ଝଗଲା ତ ହଉଛନ୍ତି କଣ କହିବୁ, ଏ ଘର ଭିତରେ ଖେଳିଲା କିଛି ନାହିଁ ପଦାରେ ଖେଳିଲେ ଓଦା ହବ। ଥଣ୍ଡା ଧରିବ, ଜର, ଥଣ୍ଡା ଧୋଇଛି।
ଏଇ ଯଉ କୀଡୀନି ଅଦ୍ୟ ଅଜିନା କୀଡୀନି ସବୁ ହଉଛି, ହୁଁ।
ସେ ଏବେ ସାଙ୍ଗେ ସାଙ୍ଗେ ଥଣ୍ଡା ଧରିଦବ, ତାପରେ ଆମର ଟିକେ ଥଣ୍ଡା ଦେହ ତାର। ଆ ପଦାରେ ବୁଲାବୁଲି ଅରୁନାହାନ୍ତି ଥଣ୍ଡା ଧରିବ ଆଉ। ସ୍କୁଲ ଯାଉଛି ଥଣ୍ଡା ଫଣ୍ଡା ଧରିବ ନାହିଁ ଗାଡ଼ିରେ ଯାଉଛନ୍ତି ପଦାକୁ ବାହାରିିବାର ନାହିଁ।
ହୁଁ।
ସେ ଘରେ ତ ଆସିନେ ଡେଇଁଲେ ପଦାରେ ଆଉ।
ହଁ ହଁ ହଁ, ସିଏ ବି ଶୋଇଲାଣି ଏଇ ଉଠିନେ ତ ମତେ ଆଉ କିଛି କରେଇ ଦବ ନାଇଁ।
ଛୋଟୋ ଛୁଆ ଆଉ।
ହଁ ସେଇ ଶୋଇଛି ବୋଲି ମୁଁ ଭାବିନି ଯେ ଫୋନ କରିଦେବି କଣ କରୁଛ ଆଉ।
ହୁଁ, ଛୋଟୋ ଛୁଆ ଆଉ। ଏଇ ପୁଅ ଚା ହଉଚି ଏ ଆ ଆମ ଚାଲି ଝିଅ ତା ମାମୁଁଘରୁ ନାଲି ଛତୁ ମେଣ୍ଟେ ଫୁଚିଲା ଦି ବୋଝ ଭଳିଆ। ସିଏ ଜାନିନି, ହଁ। ସିଏ ଜାନିନି ହଲା ସିଏ ଯାଇକି ଆତ ଆଇକି ଏମିତି
ହାଁ।
ଜିଏ ଯେମିନ ହାନ୍ତି ସେ ଚପରେ ଯା ଚହିଲା ତା ଆଇଚିଲା ମା ହେ ଛତୁ ଲୁ ନାରୀ ଛତୁ ତ ଆଇିଲ ମୁଁ ମଇ ଥିଡିରି ପ କତେ ଦିଦି ଏ ତର ବୋଧେ ବୋଲି ଆ ନା ପୁଣି ଚାଲଲି ଆନ ଥିଲେ ଅଧ ବୋଧେ ଆ ଦି ଦୁଇ ବୋଧିହାନ୍ତିେ ମୋ ଝିଅ
ଓହୋ ଏଟା ମାନେ ଫୁଟଛିି ନା କଢ଼ ହରା
ନା ଚରଉରା
ହଁ କଡଢ ହେଲେ ଭଲ ଫୁଟିଲେ କଣକି ସେ ଛତୁ ରେ ପୁରା ପୋକ ହେଇଯାଏ ଦେଖିକି ଖାଇବ।
ହୁଁ ସେ ଛତୁରେ ପୁକ ହେଇଯିବ।
ହଁ
ମତେ ନାଲି ଛତୁ ଟା ତମେ ଜଣ ନା- ନାଲି ଛତୁ ଟା ନାଲୁଆ ଲାଗେ ମୋତେ।
ହୁଁ ହୁଁ ନାଇଁ ଆମର ତ ଭଲେଇ ଭାଜି ଦେଲେ କାହିଁ ନାଳୁଆ ଲାଗିବ ଭଲ ଲାଗେ।
ହଁ ମୋତେ ଆଲ ଛତୁଟା ଭଲ ଲାଗେ ଚୁତା ଛତୁଟା।
ଓହୋ କୁର୍ତା ଆର ଯୋଉ ବଟନ ଛତୁ।
ହଁ ବଟନ ଛତୁଟା ଆଉ ପନିର ପନିର୍ ମୋତେ ଭଲ ଲାଗେନି।
ଆଉ!
ନା ମ ପନିର୍ ମତେ ଭଲ ଲାଗେନି।
ଛତୁ ଟା ଭଲ ଲାଗେ ଆଉ ଆଉ କୋଉ ଆଇଟମ ତମ କୁ ଭଲ ଲାଗେ!
ଆଉ ମୋତେ ଏ ଯେଉଁ ଏ ଯେଉଁ ମଟନ୍ କିଟ ଏ ଯେଉଁ- କି ଚଲ- ତର୍ବିିଲେ ମଟନ ତର୍ବି ତି ଟ ତଳକରନ୍ତି ଏଇ ଦା ମତେ ଭଲ ଲାଗେ। ଆଉ କି- କେନେ ପଚରା ମତେ ଭଲ ପାଏନି ଆଉ କେତେ ଭଲ ପାାଏନି ମୋ ପୁଅ ଖାଇବ- ଚିକେନ ଯଉ ତନ୍ଦୁରୀ ନହେଲେ ଚିକେନ ଯଉ- ବିରିୟାନୀ।
ଓ ହଁ
ହୁଁ ଅଣ୍ଡା ରୋଲଟା ଭଲ ଲାଗେ ଖାଇବାକୁ। ହାଲୋ
ଆଁେି ମତେ ବି ଚିନି ବର୍ଷା ପାଗକୁ- ନିଦ ବି ଲାଗୁଛି ହଁ ଛୁଆ ଟା ଶୋଇକି ଶୋଇନି ଆଉ କଥା- ଥା ହେଇସାର ସେଇତ ଆଉ।
ଆଉ ତତେ ରାତି ପର୍ଯ୍ୟନ୍ତ ଚଉଛ ରାତିରେ କେତେ ରାତି ପର୍ଯ୍ୟନ୍ତ ଶୋଉଛ!
ହ ମୁ ବେଶୀ ସମୟ ଶୋଉନି ମାନେ ଦଶଟା- ସାଢେ ଦଶଟା ଭିତରେ ଶୋଇ ପଡୁଛି।
ହୁଁ ତାର ଛୋଟ ଛୁଆ ନା ଶଇଥିବ।
ହଁାର
ହୁଁ ହୁଁ। ଛୋଟ ଛୁଆ କଣ କହିବ!
ହୁଁ
ଆଉ ତମ ଯା ମାନେ ଶୋଇପଡିଛନ୍ତି?
ସେ ଶୋଇଲା ଟାଇମ୍ ରେ ମୁଁ ଟିକେ ଶୁଏ। ନ ହେଲେ ଯଦି ଆଉ କଣ କାମ ଥିବ ସାରି ଦିଏ ସାରି ଦେଇକିନା ଶୁଏ ଆଉ। ଆରେ ସେ ଟିକିଏ ଚାଲିଲାଣିନା ଚଗଲା ହଉଛି। ହଁ ସିଏ ତାଙ୍କର ଶୋଇଚନ୍ତି ଆଉ। ତାଙ୍କର ବଡ ପୁଅ ସିଏ ତାର ଶୋଇଚନ୍ତି ଟିକେ ଆଉ।
ହୁଁ
ଏ ଛୋଟ ଛୁଆ କୁ ମାନେ ସବୁ ଚାଲିଲାନି ନା ସଦାବେଳେ ଖାଲି ରାସ୍ତାକୁ ଧାଉଁଚି ଘରଟା ରାସ୍
ଏକ୍ ଛୁଆତୁ ଦେଖିନେ ତାକୁ ବହୁତ ଖୁଚି ନାଗିବ।
ହା ସେ ବାହାରି ସଦାବେଳେ ପଦାରେ। ଆଉ କୁକୁର କି ଗାଈ ଏଇରା ଦେଖିଦେଲେ ସେ ଆଉ ରହିବନି ଘରକୁ ପଳେଇ ଆସିବ ସାଙ୍ଗେ ସାଙ୍ଗେ।
ଜରୁଆ।
ହୁଁ ଠିକ୍। ଡର ବି ରହୁ ମାନେ ଯାହାନେ କୁକୁର ଫୁକୁର କାମୁଡି ବେ ନ ଡରିଲେ ହବ କି ଆଉ ବିଲେଇ ତ ତାର ଭାରି ଡର। ବିଲେଇ ନାଁ କହିଦେଲେ ସେ ଖାଇବ। ଶୋଇ ପଡିବ ସେଇନାକୁ ବିଲେଇ ଆଇଲା ଶୋଇପଡିବ ଖାଇବ। ମେଉସ ମେଡିସିନ ବି ଖାଇଦବ ଇଏ ଟିକେ ଟଗଲା ହଉଛି ଆଉ ନ ନାହି।
ହଁ।
ହଉ ତାନେ ରହୁଛି ଆ।
ହଉ ହଉ।